ହଁ କିଏ କହୁଚନ୍ତି?
ମଣିଷ।
ମଣିଷ ମୁଁ ଭାବିଲି ପା କୁକୁର। ହଁ। ଆ ଓହୋ ଏମିତି କି? ଓ ହୋ ତାଲେ ମୁଁ ଭୁଲ ବୁଝିଦେଲି ତାଲେ ଆଉ।
ଆଜ୍ଞା ମୁଁ ଆଜି ଗୋଟେ କାମଟିିଏ କରିଛି ଯୋଉଟା କି
ନା ଆପଣ କାମ କରିଥିବେ ନା ବୁଝିପାଇଲି କାମ ତ କରିନଥିବେ କାଣ୍ଡ କରିଥିବେ।
ଆଜ୍ଞା ଆଜ୍ଞା। ସେ କାଣ୍ଡ ଟା ଶୁଣନ୍ତୁ କଣ କରିଛି? ମୁଁ ଆଜି ସକାଳେ ଅଣ୍ଡାଟି ବନେଇ ଥିଲି ମାନେ ଅଣ୍ଡା ଅମଲେଟ ତାପରେ କଣ କରିଥି ଚି, ଗ୍ୟାସ ଟିକୁ ବନ୍ଦ କରିନାହିଁ ହେଲା।
ସବୁ ଗ୍ୟାସ୍ ସରି
ନା ନା ଗ୍ୟାସ ଟିକୁ ତଳୁ କେବଳ ବନ୍ଦ କରିଛି, କିନ୍ତୁ ଉପରୁ ବନ୍ଦ ହେଇନାହିଁ।
ହଁ ଠିକ ଅଛି ତାପରେ।
ତ ଏବେ ପୂର୍ଣବଶତଃ ଅଣ୍ଡା ଟିକୁ ସିଝେଇବା ପାଇଁ ତ ମୁଁ ତଳୁ ଗ୍ୟାସ୍ ଟିକେ ଅନ୍ କଲି ଯେତେବେଳେ, ଗ୍ୟାସ୍ ଟିକେ ଆବାଜ ହେଲା। ଆଉ ଗ୍ୟାସ୍ ଟିକେ ସ୍ମେଲ ବି ହେଲା। ତ ମୁଁ କହିଲି କି କଣ ହେଲା? ତାପରେ ତିନିଟା ଭିତରୁ ମୁଁ ଯାହା ହଉ ମୋ ଭାଗ୍ୟ ଭଲ ନହେଲେ ଆଜି ମୁଁ ଉପର ମହଲାକୁୁ ପହଞ୍ଚି ଯାଇ ଥାନ୍ତି। ମୁଁ କଣ କଲି ଉ ଉ ଉପର ମୁହଲା ମାନେ ବୁଝିଯାଆନ୍ତୁ ଉପରକୁ। ତ ମୁଁ କଣ କଲିକି, ମ ମୁଁ ମନ କଣ କହିଲା କି, ମୁଁ ଅଣ୍ଡା ଟା ସିଝିବା ପାଇଁ ଗଲାବେଳକୁ ମୁଁ ସେଇଟାକୁ ହିଁ ଅନ୍ କଲି, ଯୋଉଟା କିଁ ବନ୍ଦ କରିବା ଛାଡି ଦେଇଥିଲି, ମାନେ ଭୁଲି ଯାଇଥିଲି ବନ୍ଦ କରିବା।
ହଁଲେ ଆଉ ଗୋଟେ ଗୋଟେ ଅନ୍ କରିଦେଇଥାନ୍ତେ।
ଆଜ୍ଞା ମୁଁ ଆର ପଟଟା ଯଦି ମାନେ ଦେଖି ହିଁ ନଥାନ୍ତି, ଧ୍ୟାନ ଦେଇ ନଥାନ୍ତି ମୁଁ ଏବେ ସେଟାକୁ ଅନ୍ କରି ଥିଲି ବୋଲି, ମଝି ଟାକୁ ହିଁ ଜାଣିପାରିଲି କି ଆରେ ଏଇଟା କଣ ବନ୍ଦ ହି ନାହିଁ। ସେ ତାକୁ ବନ୍ଦ କରି ପୁଣି ଅନ୍ କଲି। ଯଦି ସେଟା ମୁଁ ଦେଖିନଥାନ୍ତି, ସାଇଡ୍ ବାଲାରେ ଅଣ୍ଡା ବସେଇକି ପଳେଇ ଆସିଥାନ୍ତି। ତାହେଲେ ଆଜି ବସ୍ ବୋ ବୋ ବୋଧହୁଏ ମୁଁ ତନୁ ଆଉ ତନୁ ନଥାନ୍ତି।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
ତନୁ ଏବେ ଆପଣ କନୁନି ଖୁସି ଖୁସି ଆପଣ ଇଏ ହେଇଥାନ୍ତେ।
ଆଜ୍ଞା ହଁ କାରଣ। କାମ ଟିକେ ମୋର କାମରେ ଯାଉନି, ମୋର ସବୁବେଳେ କାଣ୍ଡରେ କ ପାଇଁ ଯାଉଛି। ତା ପୁର କାଲି ସେମିତି ମୋ ଅଣ୍ଡା ଟିଏ କରୁଥିଲି ମୁଁ ଅଣ୍ଡା ଟାକୁ ସ୍ଲାବ ରେ ହିଁ ଫଟେଇ ଦେଲି।
ହଁ ତାକୁ ତ ମୁଁ କହିଲି ଆପଣଙ୍କୁ, କି ପେପର ଲଗେଇକି ତାକୁ ଚୁପୁଡିକି ଆଉ ଥରେ ଖାଇବା ଲଗେଇ ଦିଅନ୍ତୁ ବ ନେଇଦିନ୍ତୁ, ଆଉଥରେ ହଁ ହେଇଯିବ। ଥିବ ଯଦି ଏ ଅବ ଧୁଳି ନଥିଲେ ହେଇ ଯିବ। ଧୁଳି ଥିଲେ ଭଲ ମସଲା
ନା ନା ମତେ ମସଲା ଏମିତିରେ ବି ଦରକାର ନାହିଁ। ମୁଁ ଅଣ୍ଡାରେ କେବଳ ଲୁଣ ପକେଇଛି ତାକୁ ଫେଣ୍ଟିକି ବନେଇଦିଏ। ମୁଁ ତା ଦେହରେ ପିଆଜ ଲଙ୍କା ପକେଇ ନାହିଁ ମତେ ପସନ୍ଦ ନୁହେଁ। ଆଜ୍ଞା। ବିଦ୍ୟୁତ୍ କଟ୍ ହେଇଗଲା କଣ କରିବା?
ଆମର ତ ଚାଲୁ ଅଛି ଏୟାର କଣ୍ଡିସନ୍।
ଆଜ୍ଞା ଆଜ୍ଞା ମତେ ଲାଗିଲା ବିଦ୍ୟୁତ କଟ୍ ହେଇଗଲା କିନ୍ତୁ ହୋଇନାହିଁ ବିଦ୍ୟୁତ କଟ୍।
ନାଇଁ ନାଇଁ ବିଦ୍ୟୁତ କଟ୍ ହେଇନି ଚାଲିଛି ବିଦ୍ୟୁତ ଅଛି।
ଆଜ୍ଞା।
ଆପଣ ଟିକେ ଧ୍ୟାନ ଦିଅନ୍ତି ସବୁ ଜିନିଷରେ କେବେ କିଛି ଜିନିଷ ଆରମ୍ଭ କଲା ପୂର୍ବରୁ ଏକ ସବୁ କିଛି ଠିକ୍ ଅଛି କି ନାଇଁ। ଖାସ୍ କରି ଗ୍ୟାସ୍ ନିକଟରେ।
ଆଜ୍ଞା ଏବେ ଟିକେ ଅଧିକ ଧ୍ୟାନ ଦବାକୁ ପଡିବ କାରଣ କିଛି ଦିନ ହେଲା କେବଳ ମୋ ଠାରୁ କାଣ୍ଡ ହିଁ ହେଇଯାଉଛି ଯେହେତୁ
ହଁ ତାପରେ ଧ୍ୟାନ ସବୁବେଳେ ଦବାକୁ ପଡିବ ଆଜିିବ ଦିନେ ଯେତେବେଳେ କର୍ମ କରୁଛନ୍ତି ଯେତେବେଳେ ହଁ ଦିଅନ୍ତି ମାନେ କର୍ମରୁ କାଣ୍ଡ ହେବାର ଇ କ୍ଷଣିକ ମାତ୍ର କେ ଦୁନିଆର ସବୁ କିଛି ହେଇଯିବ।
ଆଜ୍ଞା।
ହୁଁ ସବୁ କିଛି ଧ୍ୟାନ ଦେଇକି କାମ କରନ୍ତୁ।
ଆଜ୍ଞା। ଆଉ ସିଏ ଆପଣଙ୍କୁ ଯୋଗାଯୋଗ କଲେ ନା ବନ୍ଦ କଲେ?
ସିଏ ଯୋଗାଯୋଗ ମୁଁ ତାଙ୍କୁ ବ୍ଲକ କରିଦେଇଚି। ମୋର ମୁଁ ତାକୁ ଆଉ ସାତପଟ ରୁଟି ବାକି ଅଛି। ମୋର ଆପଣଙ୍କ ସହିତ କଥା ହେଇକି ସାରିଦେବି ଘଣ୍ଟେ। ଆଉ ମାନେ ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ ଗଲେ ବି ସରିଯିବେ ଜଲଦି।
ସେଇଟା ଖାଇଲା ପରେ ମୋର ତ ଏବେ ବାକି ଅଛି କ ଦିଟା ପାଖାପାଖି ସେ ରୁଟି ମୁ ସେଟା ସରୁ ସରୁ ଆଉ ଯେତିକି ସରିଲା ସରିଲା ଆଉ କଣ କରିହବ? କୋଡିଏ ପଟ ରୁଟି କିନ୍ତୁ ଏବେ ବି ମୋ ପାଖରେ ସମୟ ନାହିଁ। ମୁଁ ଖାଇଲା ପରେ ଯାଇକି ସାରିବି ଯାହା ଆଉ।
ଖାଇଲା ପରେ ଆମେ ଆପଣଙ୍କର ଦିଟା ମୋର ଦିଟା ଛାଡିଦବା। ତାପରେ ଦେଖିବା କଣ ହଉଚି
ଆଜ୍ଞା ଆପଣଙ୍କ ଭଉଣୀଙ୍କର କେତେଟା ରୁଟି ସରିଲାଣି? କଣ କରୁଛନ୍ତି ସେଠୁ?
ସିଏ ଚେଷ୍ଟା କରୁଥିଲେ ଯେତିକିଟା ହବ ହବ ତାଙ୍କର ମୁଁ ଚେଷ୍ଟା କରିବି ମୋର ଯେତିକି ରୁ ଟି ହେଇକି ମୁଁ ତାକୁ ହିଁ ଖାଇଲି ସବୁତକ ରୁଟି ଖା ଖାଇଲା ପରେ। ଅ ମାନେ କେତେଥର ପେ ପଡିବ ତିନି ହଜାର ଥର ନା ଦି ହଜାର ଆଠଶହ ଥର ନା କେତେ ଥର?
ସେଇ ଆପଣଙ୍କୁ ଏପର୍ଯ୍ୟନ୍ତ ବୋଧେ କିଛି ବି ମାନେ ତରକାରୀ ମିଳିନି।
ଅଠେଇଶି ଏ ଦୁଇଶହ ନ ନବେ।
ଓ ତାହେଲେ ଆପଣଙ୍କୁ ଆସିବ ଆହୁରି। ମାନେ ପାଖାପାଖି ଦୁଇ ପାଞ୍ଚ ଶୂନ ଶୂନ ଉପରକୁ କି ସେ ପାଖାପାଖି ଆସିବ।
ଓହ ସେଇ ପାଖାପାଖି ।
ତରକାରୀ ଆଜ୍ଞା ତରକାରୀ ସେତିକି ହିଁ ନିଏ ମାନେ ତାଠୁ ବି ଅଧିକ ନିଏ ମତେ ତ ଏପର୍ଯ୍ୟନ୍ତ ମୁଁ ଯାଇଥିଲି ଗୋଟେ ଜାଗାରେ ଖାଇଲି ମତେ ସବୁଠୁରୁ ଅଧିକ ତରକାରୀ ମତେ ମିଳିଛି। ତିନି ହଜାର ତିନ ସରି ତିନି ହଜାର ତିନିହ ଟଙ୍କା ନେଲା ସେ ତରକାରୀ।
ଓହୋ ଏତେ ଟଙ୍କା ତରକାରି ଖାଇଲେ ଆପଣ?
ଆଜ୍ଞା ସେ ତିନିହଜାର ତିନିଶହ ନେଲା। ଆଉ ତାପରଠୁ ମତେ ଆଉ କିଛି ବି ଆସିନାହିଁ।
ଓହୋ ହଁ ଠିକ ଅଛି ଦେଖାଯାଉ ଅ ମୁଁ କେତେ ଟଙ୍କାରେ ଖାଇପାରୁଛି ଆଉ।
ଆଜ୍ଞା ମତେ ବି ଖୁଆଇବେ ଆଁ।
ହଁ ହଁ ଠିକ ଅ
ଆଇସ୍କ୍ରିମ୍। ଆଣ୍ଟି ଆପ୍ ଆଣ୍ଟି ମତେ କହିଥିଲେ ଆଇସ୍କ୍ରିମ୍ ଖାଇବା କଥା ମୁଁ ଏପର୍ଯ୍ୟନ୍ତ ଖୁଆଇନି।
ହଁ ଆ ମତେ ବି ଆଇସ୍କ୍ରିମ୍ ଆପଣ ଖୁଆଇବେ। ତାପରେ ମୁଁ ଆପଣଙ୍କୁ ଆଇସ୍କ୍ରିମ୍ ଖୁଏଇବି ମୁଁ ଗୁପ୍ ଚୁପ୍ ଖୁଆଇଦେବି ହଉ ହଉ ଠି ଠିକ୍ ଅଛି ମୁଁ ବଡ ମୁଁ ବଡ ନା ଆପଣ ଆପ ଆପଣ ସେଲିବ୍ରେଟି ନା ମୁଁ ସେଲିବ୍ରିଟି ଆପ
ଆପଣ ନା ନା ନା ଆପଣ ଆପଣ।
ହଉ ଠିକ ଅଛି।
ଆଜ୍ଞା।
ତ ଆଉ ସଂସ୍କୃତି ବିଷୟରେ କୁହନ୍ତୁ କିଛି
ଆପଣ ଖାଲି ସେଇ ସବୁ ବିଷୟରେ କଥା ହେଲେ ମୋର ଏଇଆଡେ ଅଣ୍ଡା ତରକାରୀ ଖରାପ ହେଇଯିବ ହଉ ତାହେଲେ ଆପଣ ଆପଣଙ୍କ ନିଜ ସଂସ୍କୃ ସ୍କୃତି ବିଷୟରେ ମତେ କିଏ ଜାଣନ୍ତୁ କାରଣ ମୁଁ ନିଜ ବିଷୟରେ ତ ଅଧିକବିଶେଷ କରିତ ବିଶେଷ ଜାଣି ନାହିଁ।
ହଁ ଆପଣ ନିଜ ସଂସ୍କୃତି ବିଷୟରେ ନିଜେ ଜାଣିନାହାନ୍ତି ଆପଣ କଣ ଜାଣିଛନ୍ତି କୁହନ୍ତୁ ମୁଁ ସେଇ କଥା ପଚାରିବି।
ଛୋଟବେଳୁ ଅନ୍ୟ ସଂସ୍କୃତିରେ ରହିଆସିଛି ତ ସେଇଟା। ଅଧିକ ଜାଣି
ଓହୋ ଆଉ ନିଜ ସଂସ୍କୃତି ଛାଡ଼ନ୍ତୁ ଆପଣ କୁହନ୍ତୁ ଆପଣ କୋଉ ବିଷୟରେ ଜାଣିଛନ୍ତି ଯୋଉ ବିଷୟରେ ପଚାରି ହେବ ଆପଣଙ୍କୁ
ଆପଣ ମତେ ଗୋଟେ କଣ ପଚାରିବେ ମୁଁ ଜାଣିପାରୁନାହିଁ। ଅଁ ଆପଣ ମତେ କୁହନ୍ତୁ ପାଠ କେମିତି ପଢିବେ ମୁଁ ମୋର ପାଠରେ ମନ ଲାଗୁନାହିଁ।
ମନ ଲାଗୁନାହିଁ କାରଣ ତାର କାରଣ ହଉଛି ଆପଣ ଚେଷ୍ଟା କରୁନାହାନ୍ତି।
ଚେଷ୍ଟା ଟା କେମିତି ହବ ମନ ଟା ଲାଗିଲେ ସିନା ମାନେ ମନ ଟା ଆସିଲେ ସିନା।
ମନ ସେମିତି ତ କେବେ ଇଚ୍ଛା ହବନି କାମ କରିବ ତ କାମ କେବେ କରିବେନି। କର୍ମ ତ କରିବାକୁ ପଡିବ। ହଁ ସେ ବା ବାଧ୍ୟ ଟାକୁ ଚେଷ୍ଟା କରନ୍ତୁ କି ମୁଁ ଅ ଗୋଟେ ଅଭ୍ୟାସ କରିବି ଅଭ୍ୟାସରେ ପରିଣତ କରିବି।
ଦିନକୁ କେତେ ଘଣ୍ଟା ପଢିବାକୁ ପଡିବ।
ନିଦ ଆସୁଛି ଶୋଇ ପଡୁଛନ୍ତି। ନିଦ ନ ଆସିଲେ ବି ହାଲିଆ ହେଇଗଲେ ଶୋଇ ପଡୁଛନ୍ତି ଏମିତି। ପଢ଼ିବାକୁ ସେମିତି କହନ୍ତୁ କି ଯେମିତିରେ ଦିନକୁ କରିବାର ଅଛି। ଶୋଇବା ଯେମିତି ଦିନକୁ ଆଠ ରୁ ଦଶ ଘଣ୍ଟା। ଅଭ୍ୟାସ ରହିଛି ସେମିତି ପଢ଼ାର ଗୋଟେ ଅଭ୍ୟାସ ରଖନ୍ତୁ। ପଛରେ ପଢନ୍ତୁ କି ନ ପଢନ୍ତୁ ଅଧିକ ପଢନ୍ତୁ କି କମ୍ ପଢନ୍ତୁ ପଢିବାକୁ ବସନ୍ତୁ ପଢିବାକୁ ବସନ୍ତୁ। ବସିକି ଚେଷ୍ଟା କରନ୍ତୁ ପଢ଼ିଆକୁ
ଆମେ ତ ସବୁବେଳେ ପରୀକ୍ଷାର ଗୋଟେ ଦି ଦିନ ପୂର୍ବରୁ ହିଁ ପଢିକି ପରୀକ୍ଷା ଦଉ।
ନାଇ ନାଇଁ ଏବେଠୁ ସବୁ ଦିନ ପରି ପଢିବାକୁ ଚେଷ୍ଟା କରନ୍ତୁ। ଚାରି ଘଣ୍ଟା ଦିନକୁ ପଢିବାର ଅଛି ଏବେ ଘଣ୍ଟେ ପଢ - - ସକାଳୁ ଉଠିଲି ଘଣ୍ଟେ ଚେଷ୍ଟା କରିବି ଏକ ଘଣ୍ଟା
ସକାଳ ତ ଆପଣ ଦେଖୁଛନ୍ତି ଆ ଆମେ ଉଠିକି ରେଡି ହେଲା ବେଳକୁ ଆମର କ ବିଦ୍ୟାଳୟ ଯିବାର ସମୟ ଆସେ।
ଆଉ ଜଲଦି ଉସନ୍ତୁ ଉଠନ୍ତୁ ଆପଣ ଉଠୁଛନ୍ତି ଆଠଟାରେ।
ହଉ ତାହେଲେ ମୁଁ ତି ଭାବୁଛି ରାତି ତିନିଟାରେ ଉଠିବି।
ରାତି ତିନିଟାରେ ନାହିଁ ଛ ସକାଳ ଛଅ ଛଅଟାରେ ଉଠନ୍ତୁ ଛଅଟାରେ ଉଠିକି ଯଦି ପ ପଢିବା ଆରମ୍ଭ କରିବେ ଘଣ୍ଟେ ପଢିଲେ ଅଧିକ ନାଇଁ ଘଣ୍ଟେ ପଢିଲେ ସାତଟା ବେଳକୁ ଆପଣ ଫ୍ରୀ ନିତ୍ୟ - - ନିତ୍ୟକର୍ମ କରି ଖାଇବା ପିଇବା କରି, ସାତରୁ ଦଶ ନ ଦୁଇ ଘଣ୍ଟା ରହିବ ଆପଣଙ୍କ ପାଖରେ ସବୁଦିନ ସ ଛଅଟାରେ ଉଠିବେ, ସାତଟା ଯାଇ ପଢିବେ, ତାପରେ ଦି ଘଣ୍ଟା, ରେଡି ହେଇକି, ରୋଷଇ ଫସେଇ ଯାହା କରିଦେଇକି, କାମ ସାରିକି ଦେନ୍ ଆପଣ ଯିବେ ଆପଣଙ୍କ ବିଶ୍ୱବିଦ୍ୟାଳୟ।
ବିଶ୍ୱବିଦ୍ୟାଳୟ ନୁହେଁ ମହାବିଦ୍ୟାଳୟ।
ମହାବିଦ୍ୟାଳୟ ଯାଇକି, ଆସିକି ଶୋଇ ପଡିବେ ସାଙ୍ଗେ ସାଙ୍ଗେ।
ଆସିକି ଆପଣ ଆମେ ଆସୁଚୁ ପାଞ୍ଚଟାରେ, ତାପରେ ଟିକେ ଜଷ୍ଟ ଖାଇକି ବସୁଛୁ ତା ପରେ ଆମର ଯିବାକୁ ରହୁଛି, ଯନ୍ତ୍ରପାତି ଶିଖିବା ପାଇଁ।
ଯନ୍ତ୍ରପାତି ଶିଖିବା ପାଇଁ, ସାଢେ ସାତଟା ଯାଇ ଯାଉଛନ୍ତି ଆପଣ? ପାଞ୍ଚଟାରେ ଆସୁଛନ୍ତି, ଛଅଟା ରେ ଶୁଅନ୍ତୁ, ଉଠିକି ସାତଟା ଯାଇ ପଢନ୍ତୁ, ସାତଟାରେ ବାହାରନ୍ତୁ।
କିନି
କିଏ କହିଲା ଶୁଅନ୍ତିନି? ହଁ ଘଣ୍ଟାଟେ ଶୋଇ ପଡ଼ନ୍ତୁ, ଶୋଇ ପଡ଼ିଲେ ହିଁ ଅଧିକ ପଢିପାରିବେ, ଶୋଇବେନି ପଢିବେ କେମିତି?
ଆପଣଙ୍କୁ ନିଦ ଲାଗୁଛି, ଆପଣ ମତେ ନ ଶୋଇବାର ଜ୍ଞାନ ଦଉଛନ୍ତି ବା।
ନ ଶୋଇବାର କହିଲି କି, ମୁଁ କହିଲି ଶୁଅନ୍ତୁ ଆପଣ।
କମ୍ ଶୋଇବାର।
କମ ଶୋଇବାର କୋଉଠି କହିଲି, କମ ମାନେ ଦିନକୁ ଛଅ ରୁ ଆଠ ଘଣ୍ଟା ଶୁଅନ୍ତୁ। ନାହିଁ ଏକାଥର ଶୁଅନ୍ତୁନି, ଟିକେ ପଢିଲେ ଟିକେ ଶୋଇପଡିବେ।
ହେଁ ଏମିତି ମାନେ ଜଷ୍ଟ ଦଶ ପନ୍ଦର ମିନିଟ୍ ପଡିଛି, ଶୋଇ ପଡିବି ଘଣ୍ଟେ ତାପରେ ହେଁ ହେଁ
ହେଁ ହେଁ ହେଁ। ତାହେଲେ ଆପଣ ଆପଣଙ୍କ ଜୀବନରୁ କିଛି ହେଇପାରିବନି, ଆପଣ ଯଦି ପନ୍ଦର ମିନିଟ ପଢ଼ି ପଢିକି ପନ୍ଦର ଘଣ୍ଟା ଶୋଇବେ।
ନା ନା ପନ୍ଦର ମିନିଟ ପଡିକି ଘଣ୍ଟ
ତାହେଲେ କଣ ଆପଣଙ୍କ କର୍ମ କରିପାରିବେ?
ହେ ହେ ହେ।
ପନ୍ଦର ମିନିଟ ଶୁଅନ୍ତୁ, ଓଲଟା କରନ୍ତୁ, ଓଲଟା କରନ୍ତୁ ଘଣ୍ଟେ ପଢନ୍ତୁ ପନ୍ଦର ପନ୍ଦର ମିନିଟ ଶୁଅନ୍ତୁ ପୁଣି ଘଣ୍ଟେ ପୁଣି ପନ୍ଦର ମିନିଟ ଶୁଅନ୍ତୁ।
ଆପଣ ବି କହିଲେ ଓଲଟା କରନ୍ତୁ, ଘଣ୍ଟା ଶୁଅନ୍ତୁ, ପନ୍ଦର ମିନିଟ୍ ଶୁଅନ୍ତୁ, ଶୁଅନ୍ତୁ ତାହଲେ
ଘଣ୍ଟେ ପଢନ୍ତୁ, ଶହ ପନ୍ଦର ମିନିଟ ଶୁଅନ୍ତୁ ଏହା କହିଲି ମୁଁ।
ଆଚ୍ଛା ଠିକ ଅଛି, ଆପଣ କହିଲେ ମାନେ ମୁଁ କରିବି, ଏବେ ମୁଁ ଟିକେ ଯାଉଛି ମୋର ଅଣ୍ଡା ସି ଜି ଗଲାଣି ମୁଁ ରଖୁଛି ଧନ୍ୟବାଦ।